ହଁ
ହ୍ୟାଲୋ।
ହଁ କିଏ କହୁଥିଲେ?
ମୁଁ ଫେମିନା କହୁଥିଲି, ଆପଣ କିଏ କହୁଥିଲେ?
ମୁଁ ଆୟୁଷୀ କହୁଛି।
ଆଚ୍ଛା, ଆପଣଙ୍କ ଘର କୋଉଠି?
ମୁଁ ତ ପାରାଦ୍ୱୀପରେ ରହୁଚି ନା।
ପାରଦ୍ୱୀପ?
ହଁ ପାରାଦ୍ୱୀପ। ପଢାପଢି ଏଇ ଭୁବନେଶ୍ୱରରେ।
ଆଚ୍ଛା। ଆଉ ମୁଁ ବି ଏଇ ଭୁବନେଶ୍ୱରରେ ଗ୍ରାଜୁଏସନ କରୁଛି, ମୋର ଏଇଟା ସେକେଣ୍ଡ ଇୟର ହବ।
ଓ ଭୁବନେଶ୍ୱରରେ ରହୁଚ?
ହଁ ହଁ, ଭୁବନେଶ୍ୱରରେ ରହୁଛି ହିଁ।
ବାପା ମା ମାମ୍ ସବୁ ସେମାନେ ବି ରହୁଛନ୍ତି ନ?
ନାଁ ନାଁ ନାଁ, ମୁଁ ଫିଲାହାଲ ମୋ ହଷ୍ଟେଲରେ ହିଁ ରହୁଛି। ଏମତି ଗମେଣ୍ଟ ହଷ୍ଟେଲରେ। ସେମାନେ ସେ ଗାଁରେ ରହୁଛନ୍ତି, ଆମ ଘର ଅ-ଅନଗୁଳ୍। ଏଇଠ ଭୁବନେଶ୍ଵରଠୁ ବହୁତ ବାଟ। ଦୋ ଟୁ ହଣ୍ଡ୍ରେଡ଼ ସିକ୍ସଟି କିଲୋମିଟର ସାୟଦ୍, ଫିଫ୍ଟି ସିକ୍ସ୍ଟି ହୋଗା। ଆମର ଅଛି ଆକ୍ଚୁଆଲି ଡାଇରେକ୍ଟ ଟ୍ରେନ୍ ସୁବିଧା ଆମ ବଇଣ୍ଡାକୁ, ମାନେ ଯେମ୍ ପ୍ରପର୍ ଜୁଜା ଜାଗା ଯୋଉଟା ବଇଣ୍ଡା କହନ୍ତି ଏଇ ଗାଡ଼ି ଟ୍ରେନ୍ ଅଛି, ତ ମୁଁ ଟ୍ରେନରେ ଯିବା ଆସିବା କରେ ଆଉ। ସେମତି କିଛି ଅସୁବିଧା ହୁଏନି ଯିବା ଆସିବାକୁ। ନା ନା କେହି ଆସ ସନ୍ତିନି ମୁଁ ଏକଲା ହିଁ ପଳାଏ।
ହଁ।
ହୁଁ। ଆଉ କଣ ଖାଅ ପି କରିହନ୍ତା କଣ?
ହଁ ଏବେ ଖାଇଛି ନା, ଖରାବେଳେ ଖାଇଥିଲି, ବିରିୟାନୀ। ଆଜି ଭେଜ୍ ବିରିୟାନୀ ଖାଇଥିଲି।
ଯାହା ହଉ, ଖାଇଆ ପିଇବା ମିଳୁଛି ଆଉ। ଆକ୍ଚୁଆଲି ଆମ ହଷ୍ଟେଲରେ ଖାଇବା ଦଉନାହାଁନ୍ତି ନା, ତ ଟିକେ ପ୍ରୋବ୍ଲେମ୍ ହଉଛି, ଆମେ ବାହାରୁ ଖାଇଆ ପିଇବା ମଗେଇ ଖାଉଛୁ ଆଉ।
ଓହୋ।
ହୁଁ।
ଅବେ କେବେ ଆସିବ ଖାଇବା ପାଇଁ?
ଆଜ୍ଞା?
ଖାଇବା କେବେ ଆସିବ, ହଷ୍ଟେଲରେ କେବେ ହବ?
ଖାଇବା ଠିକ ନାହିଁ, ସିଏ ଆମର ସୁପରିଟେଣ୍ଡେଣ୍ଟ ଯିଏ ମ୍ୟାମ୍ ସିଏ କିଛି କହୁନାହାଁନ୍ତି କେବେ କଣ ଖାଇବା ପିଇଆ ସେଇ ଠିକ୍ ହେଇନି ହେଲା
ଓହୋ। କହିବ ସାଏବ ଟିକିଏ ଶୁଣିଲୁ, ଅ ତମ ପାଖେ ରସି ଫସି କିଛି ହବ କି? କିଛି ୱେଷ୍ଟ କପଡା?
ଆଉ କଣ, କୁହନ୍ତୁ।
ଏତିକି ମତେ ଦରକାର। ହଁ ଆଉ ଏ, ଆଉ ଏବେ ଅନଗୁଲ୍ କେବେ ଯିବ?
ଅନୁଗୁଳ ଏବେ ରକ୍ଷାବନ୍ଧନରେ ଯିବି। କଣ ତମ କିଛି ପ୍ରୋବ୍ଲେମ୍ ହେଇଛି କି?
ହୁଁ।
ଆପଣଙ୍କ କିଛି ଅସୁବିଧା ହେଇଛି ହଷ୍ଟେଲ ରେ?
ହଁ ସେ ପାଣି ଆମ ଟ୍ୟାଙ୍କ ଟିକେ ଭାଙ୍ଗି ଯାଇଥିଲା।
ଅ ହଁ।
ତ ତ ସେଆ ଏବେ ଟିକେ ଆସିଛନ୍ତି ନା କରିବା ପାଇଁ ଠିକ
ଆଛା କେମିତି କଣ ଫାଟିଗଲା ଯେ?
ସେ ଚାଲୁଥିଲା ସେମତି ମୋଟର ବନ୍ଦ ଥିଲା ତାପରେ ପାଣି ଆସିଲା ତ ସେ ଏକାତରେ ପ୍ରେସର ପାଇଁ ସେ
ଆଚ୍ଛା ଆଚ୍ଛା ମାନେ ହଉ ହଉ ବୁଝିପାରିଲେ ସେ ଟ୍ୟାପ ର ଉପରଟା ଯଉ ଥିବ ସେଇଟା ଫିଟି ଯାଇଥିବ
ହଁ ହଁ।
ଉୁଁ ହୁଁଁ ସେମିତି ହୁଏ ଆଉ କଣ?
ହଁ ସେମିତି ଆମର ହଷ୍ଟେଲରେ ବହୁତ ପ୍ରୋବ୍ଲେମ୍ ଅଛି ପାଣି ଆସ ପିଇବା ପାଇଁ ବି ଆସୁନି।
ଆଚ୍ଛା। ସବୁ ଏମତି ସବୁ ସବୁଟେ ମ୍ୟାମ୍ କୁ କମ୍ପ୍ଲେନ୍ କରୁନୁ ଏସବୁ ପ୍ରୋବ୍ଲେମ୍ ହଉଛି ମ୍ୟାମ୍ ବୁଝନ୍ତୁ ବୋଲି ସେ ବୁଝାବୁଝି କରିବେ ସବୁ।
କରୁ କରିଥିଲି ନା କଲ ଆଜି କରିଥିଲେ ମ୍ୟାମ କହିବେ ହଉ କାଲି ହୁଏ କରିବି ଠିକ କରିବି। ନହେଲେ କହ ପରଦିନ ହବ ଏମତି ଆସୁନି
ଆଚ୍ଛା। ହଉ ଆଉ ଆଉ କଣ କରିହବ ସିଏ ତ ସୁପରିଟେଣ୍ଡ ମାନେ ସିଏ ହିଁ ଯାହା କହିବା କଥା କରିବେ ଆଉ କିଏ କିଛି କରିପାରିବ ନା?
ହଁ ସେ କରିବେ ନା ପ୍ରିନ୍ସିପାଲ ମ୍ୟାମ କୁ କହି କରିବା ପଡିବ ଏବେ
ଅ ସେ ଯାଇକି ପିଲାମାନଙ୍କୁ କତ୍ତା କରିକି ତା ପ୍ରିନ୍ସିପାଲ୍ ମ୍ୟାମଙ୍କୁ ହିଁ କମ୍ପ୍ଲେନ୍ କର ଇଏ ଶୁଣା ଶୁଣି କରିବେନି ବୋଧେ ଆ
ହଁ ସେଏ ନା ଆଉ ଏକଜାମସ ଅଛି କି ତମର?
ହଁ ବା ଆମର ସେକେଣ୍ଡଇୟର ସେମିଷ୍ଟର ଚାଲିଛି ଆମର
ଓହୋ ସେ କେ କେବେ ସରିବ?
ସେ ସରିବ ଯାଇକି ଜୁଲାଇ ଆଠ ଆଡ଼େ
ଓହ ଆମର ବି ସେମିତି ଆଠ
ଆଚ୍ଛା ଆପଣ କଣ ସା ପ୍ଲସ୍ ଟୁ ସେକେଣ୍ଡ ଇୟର୍?
ଆମର ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର୍ ହଁ।
ଆଚ୍ଛା ପ୍ଲସ୍ ଥ୍ରୀ ସେକେଣ୍ଡ ହଁ ହଁ ମ ରମା ଦେବୀ ଅଣ୍ଡରରେ କି ଆପଣଙ୍କର?
ହଁ ରମାଦେବୀ ଓମେନ୍ସ କଲେଜ ନା
ଆମର ବି ଅନ୍ ଡେ ରେ ସବୁ ୱମେନ୍ସ କଲେଜର ଏକ୍ଜାମ୍ ହି ଚାଲିଛି ସେକେଣ୍ଡ ସେମ୍ ସେମିଷ୍ଟାରର।
ହଁ ସେ ସେମାନେ ଏମିତି ଯାଉଛି ଆମେ ତ କମର୍ସ ଡିପାର୍ଟମେଣ୍ଟର
ହଁ ମ୍ୟାଥ ଆଉ କମର୍ସ ସେମ ନା ଏମତି ସେ ଟିକେ ଏପଟେ ସେ ଖାଲି ମ୍ୟାଥ କ୍ୟାଲକୁଲେସନ୍ ଟିକେ ଅଲଗା ତାପରେ ସେମ୍ ଅଛି
ଆଛା ଆଉ କଣ? ଆଉ କଣ କୁହନ୍ତୁ?
ଆଉ କିଛି ନାହିଁ ଏମିତି ଆଉ ଏକଜାମ ଆମର ଟିକେ ବେଶୀ ଭଲ ଗଲାନି ତ ସେ ଯିବି ଏଵେ ପାଠ ପଢ଼ିବି
ଓହୋ କୋଉ ଏକଜାମ ଟା ଫାଷ୍ଟ ସେମିଷ୍ଟର କେତେଥିଲା କି?
ନା ଫାଷ୍ଟ ଏବେ ଯୋଉ କାଲି ଗଲେ ନା ଏକଜାମ
ଓହୋ! ଫା-ଫାଷ୍ଟ ଏକଜାମଟା କଣ ହେଇଛି ଏକଜାମରେ?
ଆମର କର୍ପୋରେଟ୍ ଆକାଉଣ୍ଟିଂ ଥିଲା ନା। ତ ସେ ମୁଁ ଥିଓରି ପଢିକି ହଁ ଆମେ ସବୁକୁ ବାସ୍ ଥିଓରି ପଢ଼ିକି ଯାଇଥିଲ, ସେପଟେ ପ୍ରବ୍ଲେମ୍ସ୍ ପଡିଗଲା। ତ ସେ ସେତେବେଳେ କଣ ଅ ଫର୍ମୁଲା ବି ମନେ ପଡେନି?
ଅଁ-ହଁ।
ହଁ ସେ
ଆଚ୍ଛା। ଏଇ ତ ଆଉ ପ୍ରାକ୍ଟିସ୍ ନ କଲେ ହେବ ମ୍ୟାଥ୍ ସେଗୁଡା ସବୁ କାଲ୍କୁଲେସନ୍ ଯେତେ ସବୁ ପ୍ରାକ୍ଟିସ୍ ହିଁ କର। ଆମେ ମ୍ୟାଥ୍ ଡିପାର୍ଟମେଣ୍ଟ, ଆମର ଯୋଉ ଫାଷ୍ଟ ଏକ୍ଜାମ୍ ଥିଲା ଆମର ଥିଓରି ହିଁ ଥିଲା।
ଅ ତମେ କଣ କୋଚିଂ ଯାଅ କି?
ହଁ-ହଁ ଆମ ଯାଉଛନ୍ତି ତାଙ୍କ ଆମେ କୋଚିଂ ଯାଉ।
ସେଇ ଅ କଲେଜ୍ ସାର୍?
ହଁ କଲେଜ୍ ସାର୍ ହିଁ ଆମର।
ହଁ ସେ ପାଖରେ ଘର ନା ତାଙ୍କର।
ହଁ-ହଁ ଏଇଠୁ ସେଇ ଗୋଟେ କିଲୋମିଟର୍ ପାଖାପାଖି ହବ, ଆମେ ଚାଲି-ଚାଲି ପଳାଉ ପାଞ୍ଚ ଦଶ ମିନିଟ୍ ରେ ପହଞ୍ଚି ଯାଉ।
ଓହୋ, ବେଶୀ ପିଲା ଯାଉଚନ୍ତି ନା?
ଆମେ ଯାଉଛୁ ସାର୍ ଟୋଟାଲ୍ ବି ଆମେ ଯାଉଛୁ ପାଞ୍ଚ ଜଣ ଏବେ। ଫାଷ୍ଟ ଯାଉଥିଲେ ଯାଉଚୁ ଆଉ।
ଓହୋ, ଆଉ କେମ୍ତି ବର୍ଷା ହଉଛି କି?
ବର୍ଷା ତ ଏବେ ହଉନି ଫିଲ୍ହାଲ୍। ବର୍ଷା ହଉଥିଲା କିଛି ସମୟ ପୂର୍ବୁରୁ ମୋ ଦିଟା ସାଙ୍ଗ ବି ଏଠେ- ବହୁତ୍ ବର୍ଷାରେ ଭିଜୁଥିଲେ, ତ-ମ ତ ମୁଁ ଶୋଇପଡ଼ିଥିଲି ମତେ ଡାକିଲେ ଆସ୍ ବର୍ଷାରେ ଭିଜିଆ, ମୁଁ ଶୋଇପଡ଼ିଥିଲି। ମୁଁ ଆଉ କିଛି ରେସ୍ପନ୍ସ କରିନି ଶୋଇପଡିଚି।
ବର୍ଷାରେ ଗଲେ କଣ ସେମାନଙ୍କୁ ଦେହ ଖରାପ ହେଇଯିବ ନା।
ହୁଁ, ଆପଣ କେ ବର୍ଷା ହଉଥିଲା ନା?
ହଁ, ହଉଥିଲା ଏବେ ଟିକେ।
ଯେତେ ଦେହ ଖରାପ ହେଲେ ବି ବର୍ଷାରେ ଭିଜିବାର ଯୋଉ ମଜା, ସେ ମଜା ଆଉ କୋଉଠି ଥୋଡି ନା ମିଳେ। ଆପଣଙ୍କ ଆଡେ ବହୁତ ଅତିଥି ଆସନ୍ତି ନାଁ?
କଣ କହିଲେ?
ଆପଣଙ୍କ ଆଡେ ବହୁତ ଅତିଥି ଆସୁଚନ୍ତି।
ହଁ ସେମାନେ ମୋ ସାଙ୍ଗ ରା।
ଓ ଆଚ୍ଛା ଆମର ତ ଅତିଥି ଦେବୋ ଭବମ୍।
ହଁ।
ଆଉ ତମେ କେମ୍ତି ସାଙ୍ଗ ମନଙ୍କ ସାଥେରେ ରହୁନ?
ମୁଁ ସବୁ ସାଙ୍ଗ ସାଥିରେ ହିଁ ରହେ, ବଟ୍ ଫିଲ୍ହାଲ୍ ଏବେ ମୋ ଦିଟା ସାଙ୍ଗ ଅଛନ୍ତି ବାକି ସମସ୍ତେ ଘରକୁ ହଁ ପଳେଇ ଯାନ୍ତି ଛୁଟିରେ। ଖାଇବା ପିଇବା ଦିଆହଉନି ନା ହଷ୍ଟେଲ୍ ରେ ତ ସେ ଭାବିଲେ ପଳେଇଲେ ହିଁ ଭଲ ହମ।
ଓହୋ।
ଆଉ କଣ? ହଁ କେବେ ଆପଣ କେବେ ଘରକୁ ଯିବେ?
ମୁଁ ଏକ୍ଜାମ୍ ସଇଲା ପରେ ଯିବି।
ଏକ୍ଜାମ୍ ସଇଲେ ଘରୁକୁ ଯିମେ?
ହଁ, ଆଠ ତାରିକ୍ ପରେ।
ଆଚ୍ଛା। ହଉ ଭଲ। ନା ମୁଁ ଯାଇକି ରକ୍ଷାାବନ୍ଧନ ରେ ଘରକୁ ଯାଇକି ଯାହା ଯିବି। ତା ପୁର ଆଉ ପୂର୍ବରୁ ନା।
ଓ ତମ ଭାଇ କଣ ସାନ ଭାଇ କି ବଡ ଭାଇ?
ମୋ ଭାଇ ସେ ସାନ ତାର ବି ସିକ୍ସ କ୍ଲାସ ସିଏ ନବୋଦୟ ପାଇଲା ତ ସେ ଏବେ ନବୋଦୟ ରେ ପଢୁଛି ଆଉ।
ଓହୋ ନବୋଦୟ କୋଉଠି?
ନବୋଦୟ ସେଟା ଗୋଟେ ଗଭର୍ଣ୍ଣମେଣ୍ଟ ସ୍କିମ୍ ଟାଇପ ର ମାନେ ସେଇଠି ଖାଇବା ପିଇବା ରହିବା ପିନ୍ଧିବା ସବୁ କିଛି ଦିଅନ୍ତି ମାଗଣାରେ ଯୋଉ କରନ୍ତି ଆଉ।
ନା ନା ଅନୁଗୁଳ ରେ ହିଁ?
ହଁ ଅନୁଗୁଲେ ହିଁ ଆଉ କୋଉଠି ହବ?
ହଁ ହଁ ମୁଁ ଭାବିଲି ଏଇ ଭୁବନେଶ୍ୱର ଆଡ଼େ
ନା ନା ଭୁବନେଶ୍ଵରରେ ଗୋଟେ ସୈନିକ ସ୍କୁଲ ଅଛି ସେଇଠି ତାର ହେଇଥିଲା ବଟ ନବୋଦୟ ହେଇଗଲା ନା ସୈନିକ ସ୍କୁଲରେ ବି ଖର୍ଚ୍ଚ ଫର୍ଚ ଟିକେ ଅଧିକ ନବ ବୋଧେ ଏଗୁଡା ଟା ସେ ଭଲ ହୁଁ ସେଥିପାଇଁ ସେଇଠି ଛାଡିଦେଲୁ ଆଉ।
ଆଉ ଆପଣଙ୍କର ଭାଇ ଭଉଣୀ?
ମୋ ଭଉଣୀ ଅଛି ଦିଟା। ସେ ଗୋଟେ ସେଭେନ୍ଥରେ ଆଉ ଗୋଟେ ଏବେ ଇଲେଭେନ୍ ଥିଲା ତାର
ଆଚ୍ଛା ପଢ଼ାପଢ଼ି କୁହନ୍ତୁ କରିବେ ଆଉ
ହଁ ସେମାନେ କହୁଛନ୍ତି ପଢାପଢି ସେ ଗୋଟେ ନିଟ୍ କୋଚିଂ ପାଇ ଯାଇଛି।
ଆଚ୍ଛା
ସାନ ଭଉଣୀ ତ ବି ସାନ ସେ ସେଭେନ୍ଥ ରେ ଅଛି।
ଆଚ୍ଛା ଭଲ ଆଉ ଆପଣ ଯିବା ଉପରେ ପାରାଦୀପ ନା ଏକ୍ଜାମସ ହେଲା ଆପଣଙ୍କର?
ହଁ ପାରାଦୀପ ଯିବି ସେପଟେ ମୋ ସାଙ୍ଗମାନେ ରହୁଛନ୍ତି ନା
ଉୁଁ ମୁଁ ବି ତ ଯିବି ରକ୍ଷାବନ୍ଧନ ଘରକୁ ଆଉ
ଓହୋ।
ହଉ ତାହେଲେ ମୁଁ ରଖୁଛି ହଁ।
ହଁ ହଁ ଠିକ ଅଛି।
ହଁ